ହ
ଆଜ୍ଞା। ଜୟ ଜଗନ୍ନାଥ ବନ୍ଧୁ।
ଜୟ ଜଗନ୍ନାଥ ବନ୍ଧୁ। ଆଉ କଣ ମାନେ ସକାଳୁ ସକାଳୁ କୁଆଡେ ଯାଉଛ ମୁଁ ଆପଣଙ୍କୁ ଦେ ଦେଖିଲି ସକାଳୁ ଆଉ ପଳେଇଲ ଡ଼ାକିଲି ଶୁଣିଲନି।
ଆ ବନ୍ଧୁ ଟିକେ କାମ ବ୍ୟସ୍ତ ଥିଲି ତ ବୁଝିଲେ ଆ ଚାଷୀ ଲୋକ ଟିକେ ଚାଷ କରିବୁ।
ହ
ଏ ଚାଷ କଲେ ସିନା ପଇସା ରୋଜଗାର କରିବା ବୁଝିଲେ।
ଓ ହୋ। ତମେ ସେଇ ଯୋଉ ବିଲ ଆଡେ ଯାଉଥିଲ ଆଉ ଜୋତା ପିନ୍ଧି ଜୋତା ଥୋଇ ଦେଇଥିଲ ଖାଲି ସେମିତି ବାଡି ଧ ଧରି ଯାଉଥିଲ। ଓହୋ। ଆଉ ଆସ ଫେ-ଫେରିଲେଣି ନା ବିଲେରେ ଅଛନ୍ତି?
ଆଜ୍ଞା। ଆମେ ବର୍ତ୍ତମାନ ଆମ ଗ୍ରାମବାସୀ ସମସ୍ତେ ମିଶିକି ବିଲରେ ଅଛୁ ଆଜ୍ଞା। ଆଜିଠୁ ଚାଷ କାର୍ଯ୍ୟ ଆରମ୍ଭ ଆଜ୍ଞା ବୁଝିଲେ। ଆଉ ବାରରେ ବାର ରବିବାର।
ଭଲ ନାହାନ୍ତି।
ନା ଆଜ୍ଞା ଆରମ୍ଭ ହବ। ବାରରେ ବାର ରବିବାର ସବୁ ବନ୍ଧୁମାନେ ଆସିଛନ୍ତି।
କଣ ଚାଷ କରିବେ?
ଆଜ୍ଞା ଧାନ ଚାଷ ହବ ଆ ବିଲୁକୁ ବର୍ତ୍ତମାନ ଆସିଥିଲୁ। ବିଲରେ ଚାଷ କାର୍ଯ୍ୟ ଯେହେତୁ ଟିକେ ଅସମ୍ପୂର୍ଣ୍ଣ ରହିଛି। ଅ ବହୁତ ଗୁଡିଏ ମାଛ ବିଲରେ ବୁଲୁଛନ୍ତି ବୁଝିଲେ।
ଆପଣ ଧଇଲେଣି।
ନାଇଁ ଆଜ୍ଞା ଧରିବୁ ବର୍ତ୍ତମାନ ଧରିବୁ।
ଆମର ସେଇ ଯୋଉ ଆମର ଭାଇଙ୍କ ମୋ ସାଙ୍ଗେ ଯୋଉ ବୁଲନ୍ତି ଦି ଭାଇ ଯୋଉ କଳା ହେଇକି। ତାଙ୍କ ସାଙ୍ଗରେ ଗୋଟେ ବ ଡେଙ୍ଗା ହେଇ ବୁଲନ୍ତି ଯୋଉ ଭାଇ ଘର ହଉଛି ସେ କେରେ ଗାଁ ମୁଣ୍ଡରେ। ପ୍ରଥମ ଯୋଉ ପାଇଲେ ବଜାର ଆଡୁ ଆଇଲେ। ସିଏ ଆମର ପାଞ୍ଚଟି ପାଞ୍ଚଟି ମାଛ କୁ ବାଡଉଥିଲେ। ମାନ ଧରିଛନ୍ତି ମୁଁ ଆଇଲା ବେଳୁ ସିଏ ତ ଧରିବା ଲୋକ ନୁହଁ। ଚଷମା ପିନ୍ଧିଛନ୍ତି ହାଲକା। କମ ଦେଖା ହୁଏ ଆଉ ସିଏ କେମିତି ପାଞ୍ଚଟି ବାଡେଇ ଦେଲା କହିଲା କି ମତେ। କହିଲା ଭାଇ ଯେତେବେଳେ ବର୍ଷା ହଉଥିଲା ସେତିକିବେଳେ କାଳେ। ଗୋଟିଏ ବିଲରେ କମ୍। ପାଣି ହେଇଥିଲା ସେଇ ବିଲରେ କାଳେ ସବୁ ମାଛ ବୁଲୁଥିଲେ ସିଏ ରା ପା ପାଞ୍ଚୋଟି ମାଛ ବାଡେଇକି ଘରକୁ ନେଲେ ତାଙ୍କ ମନ ବି ଖୁସି ଅଛି। ଆଉ ସିଏ ବି ଏବେ ମତେ କହୁଥିଲେ ଭାଇ।
ଆଜି ରବିବାର। ରବିବାର ବ ଖାଇବା ଉଠିଗଲା ତାହେଲେ ଆଜି ପାଞ୍ଚଟା ମାଛ ମାନେ ପୁରା। ପ୍ରାୟ ତିନିରୁ ଚାଲି ଚାରି କିଲେ ହେବେ ନାଇ ଭାଇ।
ହଁ ମତେ ବି କହୁଥିଲେ ଦିଟା ନେଇଯା ମୁଁ କ ମୁଁ ବଜାରରୁ ଆଇଲିି ବୋଲି ଓ
ଆଜ୍ଞା। ଆଉ ଏ କୋଉ ମାଛ ନେଲେ ଯୋଉ ଏ ଭାକୁର ନା ଶେଉଳ?
ନାଇଁ ଆମର ଗୋଟେ ସାଙ୍ଗ ସିଏ ଧଇଲା ବାଳିଆ ଦୁଇଟି ଧରିଥିଲା ଆଉ ଇଏ ଯୋଉ ଭାଇ ଧ ଥିଲେ ସେରେଣା ପାଞ୍ଚଟି ଧରିଥିଲେ।
ଆଜ୍ଞା ଆପଣଙ୍କର। ତାହେଲେ ପାଖରେ ନଈ ମଧ୍ୟ ଅଛି ସେଇଥିପାଇଁ ବିଲକୁ ପଳେଇ ଆସୁଛନ୍ତି ମାଛ ଗୁଡ଼ା ନାହିଁ।
ହଁ ନଈ ପାଖେରେ ନାହିଁ ସେ ନାଳ ଅଛି ନାଳ ଯ ନାଳ ର ଶେଷ ମୁଣ୍ଡ ନଈ ସହିତ ଲାଗିଛି ବୁଝିପାରିଲେ ଯେତେବେଳେ ନୂଆ ପାଣି ବର୍ଷା ପାଣି ପଶୁଛି ଟିକେ ମିଠା ପାଣି ପାଇଁ ଉଠି ଯାଉଛନ୍ତି ଉପରକୁ ଆଉ
ଆଜ୍ଞା ଆଜ୍ଞା ଅ ଭଲ ଆପଣଙ୍କର ତାହେଲେ ମାଛ ହାଟରୁ କିଣିବାକୁ ପଡୁନଥିବ ଯେତେବେଳେ ଇଚ୍ଛା ହବ ଵନ୍ଧୁବାନ୍ଧ ଆସିବେ ଘରକୁ ସାଙ୍ଗେ ସାଙ୍ଗେ କଉ ଭାଇମାନେ ଆପଣ ନଈରୁ ମାଛ ଧରନ୍ତି
ଶୁଣୁ ଶୁଣନ୍ତୁ ଏଇଟା ସବୁ ଦିନ ପାଇଁ ଏଇ ବର୍ଷା ଦିନ ପାଇଁ ଉଠେ ତାପରେ ଶୋଇିଲେ ଶୋଇଲା ଆଉ ସବୁଦିନ ତ ବଜାରରୁ ଆସେ କିଣା ହେକି
ଆଚ୍ଛା ଆଚ୍ଛା ଭଲ ଭଲ ହଁ ବଜାର ମାଛ କିଛି ଖରା ନୁହେଁ ଯେ ତଥାପି ଏ ଦେଶୀ ମାଛ ଟିକେ ପାଟିକି ସ୍ୱାଦ ଲାଗିବ ବୁଝିଲେ
ହଁ ସ୍ଵାଦ ତ ଲାଗୁଚି ଭଲ ଲାଗୁଛି ଭାଜି ଦେଇ ତାକୁ ପଖାଳ ଖାଇଲେ ବେଶୀ ଆନନ୍ଦ ଲାଗୁଛି
ଓଁହଁ ଆଚ୍ଛା ଆଚ୍ଛା ଆମର ବିଲ ବିଲରେ ଏଇ ପାଣି ଜୋରରେ ଯାଉଛି ଯେହେତୁ ବର୍ଷା ହେଇଯାଏ ଜୋର ରେ ଆଉ ସବୁ ଭାଇ ମାନେ ଆସ କି ଧରିବାକୁ ବ୍ୟସ୍ତ ଅଛନ୍ତୁ କିଏ ଜାଲ ଆଣିଛି କିଏ ପଳୁଆ ଆଣିଛି କିଏ ଠେଙ୍ଗା ଧରି ମୁଁ ତ ଠେଙ୍ଗା ଧରି ବୁଲୁଛି
ହଁ ଆପଣ ଗୋଟେ ଦିଟା ପାଇଲେ ନା ପାଇନାନ୍ତି ଏ ଯାଏଁ
ବାଡ଼େଇ ଦେଲେ ନାଇଁ ବନ୍ଧୁ ଶହ ଶହ ଲୋକ ମିଶଥିଲେ ତାର ବିଲରେ ପଶିଛନ୍ତି ସବୁ
ଏ ଯାଏଁ ଗୋଟେ ଧରିନାହାନ୍ତି ମାଛ ତାହେଲେ
ନାଇଁ ଆଜ୍ଞା ବାଡଉଥିଲି ଗୋଟିଏ ଖସି ଗଲା ପାଖରେ ଜଣେ ବନ୍ଧୁ ଥିଲେ ସେ ଜାଲ ପକେଇ କେହି ଧରିଦେଲେ ବୁଝିଲେ ବଡ଼ ବଡ଼ ଜାଲ ଆଣୁଛନ୍ତି ନା ସେ ମିଶିକରି ଧରୁଛନ୍ତି ଆରୁ
ସେ କେ ସେ କେଡେଟେ ହେବେ
ଏ ମାଛ ପ୍ରାୟ ଅଧ କିଲିଆ ମାଛଟେ ହବ ବୁଝିଲେ
ଏ ତାହେଲେ ଆପଣଙ୍କ ଭାଗ୍ୟରେ ଆଜି ତ ମାଛ ଖାଇବାର ନାହିଁ ଆଉ ବୁଝିପାରିଲି ଆପଣଙ୍କ ଆଗରେ ପଳଉଛି ଆପଣ ଧରି ପାରୁନାହାନ୍ତି
ଆଜ୍ଞା ଭଗବାନ ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ ଯଦି ମ ଭାଗରେ ସେ ପାଁ ଡ଼୍ୟାମ୍ ବାଲା ମାଛ ନାହିଁ ମୁଁ ଯଦି ଧରିଥାନ୍ତି ପଳେଇଥାନ୍ତି ଘରକୁ ଯଦି ପଡିବ ଦିଅ ଯଦି ଦିକିଲିଆ ମାଛ ସେଠିକ ପଡିବନି ମୁରେ ମୁଁ ସେଠି କଣ କରିବି କହିଲି ଯ ଆଉ ସେ ପାଞ୍ଚ କିଲି ପାଞ୍ଚ କେଜି ଇଏଟା ପଳେଇଲା ବୋଲି ମୁଁ ଗୋଟେ ଦି କେଜିଆ ମାଛଟେ ପାଇଲି ବୁଝିଲେ
ଓହୋ ଏମିତି ଆଉ କଣ ଚାଷ ତମେ ମାଛ ଧରିବାକୁ ଯାଇଛ ନା ଚାଷ ବାସ କରିବାକୁ ଯାଇଛ କହିଲ ବା ଚାଷ ବାସ କରିବାକୁ ଯାଇଛ
ସେ ହିରୋ ଦେବା ପାଇଁ ଆସିଥିଲି ଆଉ କଣ ହଁ ବିଲରେ ମାନେ ହଠାତ୍ ଯୋଉ ବର୍ଷା ପାଣି ଆସିଲା ଵନ୍ୟା ଟାଇପ ର ହେଇଛି ସେ ଯୋରେ ମାଛ ପଳେଇ ଆସିଛନ୍ତି ଆଉ ଟିକେ ଲୋଭ ହେଲା ସରିବାକୁ ଧରୁଛୁ ଆଉ
ଓ ହ ଲୋଭ ହେଲା ମାଛ ସମସ୍ତ ମଣିଷ ମାତ୍ରେ ଲୋଭ ଆଉ ଲୋଭ ହେଲା ମାଛ ଆଉ ଶୁଣ ଯୋଉ ଆପଣ ହଳ କରିସାରିଲେ ନା କରିନାହାନ୍ତି
ନାଇଁ ଆଜ୍ଞା ପାପ ଦି ତିନିଟା ବିଲ ଛାଡିକି ହଉଛି ବୁଝିଲେ ହଳ ଆଜ୍ଞା ସିଏ ସେଠି ସାରିଲା ପରେ ଆମର ହବ ଆଉ ଆମ ପାଳି ପଡିବ ଆଉ
ଆପଣ ରୋଇବେ ନା ଆମର ବୁଣି ଦେଇ ଆସିବେ ଏବେ ତ ପାଣି ଭଲ ଅଛି ବିଲରେ
ଆଜ୍ଞା ଆଜି ଘର ଲୋକ କହିଲେ କି ଯାହା ଗାରେ ଗାରେ ବୁଲେଇବ ବୁଝିଲ। ଯେହେତୁ ହଳ ହଉଛି ସମସ୍ତତିଙ୍କର ଗୋଟେ ଗରେ ଗରେ ସମସ୍ତେ ବୁଲେଇବ
ଆମର ଲଙ୍ଗଳ ଲା ଆମର ପୂର୍ବ ପୁରୁଷ ଯେତେବେଳେ ଲଙ୍ଗରରେ ହଳ କରନ୍ତି ଏବେ ଆଉକରୁ କରୁନାହାନ୍ତି କି।
ନାଇଁ ଆଜ୍ଞା ଆମ ଆଡେ ତ ବର୍ତ୍ତମାନେ ସେଇ ଯୋଉ ଚାରି ଚକିଆ ଯାନ ଆଣିଲେଣି ବୁଝିଲେ। ସେ ତାର ଦାନ୍ତରେ ପୁରା ଖୋଳି ପକଉଚି ସବୁ ଆଉ କଣ ଏ ବଳଦ ଥିଲେ ସିନା କଣ ହବ।
ଆରେ କଣ ମାନେ। ପରିଶ୍ରମ ଟିକେ କମ ପଡୁଚି କିନ୍ତୁ ସେତେବେଳେ ଲୋକୋ ଥିଲେ ନିଜେ ନିଜେ ସବୁ ଜିନିଷ କରୁଥିଲେ। ପଇସା କିଛି ବଞ୍ଚଉଥିଲେ ଏବେ ତ ପଇସା ପକେଇ ସବୁ କାମ କରୁ ଶୁଣୁନା ଯେତିକି ପାଇଲେ ସେଠିକିରେ ଖୁସି ହେଇଯାଉଛନ୍ତି।
ବୁଝିଲେ ସମୟ ବି ଯାଉଚି ଆମେ ବ ମାନେ ଦି ଘଣ୍ଟା ହେଲାଣି ଆସି ଠିଆ ହେଇଚୁ। ଆଉ କାହିଁ ମୁଁ ଗାଧେଇ ପାଧେଇଥେଲି ହଟାତେ ମତେ ଯୋଗାଯୋଗ କଲେ ସଂଯୋଗ କଲେ କି ନା ବିଲରେ ଚାଷ ହବ ଆସ। ଆଉ ମୁଁ ସେଏଁତି ଗାଧେଇ କି ଆସି ଛି ଏଁ ଗାମୁଛା ପାଲିଟିଛି ଆସିଛି ବିଲୁକୁ ବିଲୁକୁ ଅଧା ଖାଇକି ଆସିଚି ବୁଝିଲେ।
ଆ ଆପଣ ସରକାର ତର ଶୁଣ ଶୁଣ ଆପଣ ସରକାର ତରଫରୁ ଆପଣଙ୍କୁ ବିହନ ଫିଅନ ମିଳିଲା ନି ମିଳିନି।
ଆଜ୍ଞା ଆମ ପଲ୍ଲୀ ମଙ୍ଗଳରେ ମିଳିବ ବୁଝିଲେ ଆମକୁ ସାର ଅଣୁ ସ ସାର ଆଉ ଯେଉଁ ଡିଏ ପି ୟୁରିଆ ଏ ଯୋଉ ଅଛି ସବୁ ରୋଗ ପ୍ରତିରୋଧ କ ସାର ଫସଲ ପାଇଁ ସେଗୁରା ସବୁ ମିଳିବ।
ଆପଣ ନାଁରେ ସେ ଯୋଉ ଆମର ଶୁ ରହିକି ଆପଣ ନାଁରେ ଉଠ ନେବେ ଧାନ ବିକି ସାଇଲେ ପଇସା ପଇଠ କରିବେ ଆପଣ ପଲ୍ଲୀମଙ୍ଗଳରେ ଏଇଆ ତ।
ଡ଼ିକି ନେଇ ଧାନ ଦବୁ।
ହଁ ଆପଣ ନାଁରେ ତ ଟୁକୁନ ଟୁକନ ଟା ଆପଣ ନାଁରେ ଆସେ। ନା ଆପଣଙ୍କ ଘର ଲୋକ ନା
ଆଜ୍ଞା ଆଜ୍ଞା ଆମ ଘର ଲୋକ ନା ରେ ଆସେ।
ଆପଣ ଏଥର କଣ କରିବେ ହଜାର ଅଠର କରିବେ ନା ସ୍ଵର୍ଣ୍ଣ କରିବେ ନା କଣ ଚମ୍ପା କରିବେ?
ଆଜ୍ଞା ଏ ବର୍ଷ ତ ଖବର ଶୁଣିଥିବେ ଆପଣ ଭଲ ବର୍ଷା ଏଇ ବର୍ଷା ହେବାର ଥିଲା ଏଇଗଲେ ଏଇ ଦି ଦିନକରେ। ଜୋରରେ ପକେଇ ଆ ଭବିଷ୍ୟତ।
ହଁ।
ପାଗ ଆଉ ସେହେତୁ ସେଇ ହିସାବରେ କଥାଟା କରିକି ଅଳ୍ପ ସମୟରେ ଯୋଉ
ଶୁ ଶୁଣନ୍ତୁ ଶୁଣନ୍ତୁ ଆପଣ ଆପଣ ଆପଣ ଯୋଉଠି ଚାଲୁଚନ୍ତି ଗୋଟିଏ ଜାଗାରେ ଠିଆ ହେଇ କଥା ହୁଅନ୍ତୁ। ଆଉ କିଛି ସମୟ ପାଇଁ କାରଣ ଆପଣ ଯୋଉଠି ଚାଲୁଚନ୍ତି ଆପଣଙ୍କ ସହିତ ସେ ଯେ ପବନ ଟା ମାଡ ହେଇକି ଟିକେ ଆମକୁ ସ୍ପଷ୍ଟ ଶୁଭୁନି ବୁଝିପାଇଲେ ତ
ଆଜ୍ଞା ଆଜ୍ଞା ମାଛ ଧରୁଚନ୍ତି ତ ସାଥି ଭାଇ ମାନେ। ଆଉ ଏଥର ମୁଁ ଅଲଗା ଜାଗାକୁ ପଳେଇଲେଣି କୁହନ୍ତୁ। ଆଜ୍ଞା ଆଜ୍ଞା ମାଛ ଧରୁଥିଲେ ମାଛ ଧରିକି ନେଲେ ତ। ନାଇଁ ଆଜ୍ଞା ବର୍ଷା ପୁରା ପାଗ କୋହଲା ପାଗ କିନ୍ତୁ ଅଛି ପୁରା ରଜ ପାଗ। ବୁଝିଲେ କେତେବେଳେ ହବ ବର୍ଷା ତଥାପି ଠିକ ନାହିଁ। ଆଜ୍ଞା।
ହ୍ୟାଲୋ ଶୁଣ ମୁଁ ମୋଉ କହୁଚି ଯେ ଆପଣ ଗୋଟେ କାମ କରନ୍ତୁ ଆପଣ ଛତା ଫତା ଠେଙ୍ଗା ନେଇକି ଯାଆନ୍ତୁ ଏଇନା ଯୋଉ ପରିସ୍ଥିତି ବର୍ଷା ହେଲେ ଦେହ ଥଣ୍ଡା ହବ ନହେଲେ ଜୋମିତି ବିଲ ବାଡି କଥା କୋଉଠି ସାପ ଫାପ ଉଠି ଥିବେ।
ଆଜ୍ଞା ଆଜ୍ଞା ମୁଁ ଗୋ ଗୋଟେ ଗୋଟେ ବ୍ୟାଗରେ ବୁଝିଲେ ଗୋଟେ ଥଳିରେ ପାଣି ବୋଟେଲେ ଘିନି ଆଣିଚି ଗୋଟେ ବଡ ଠେଙ୍ଗା ଟେ ନେଇକି ଆସିଛି ହାତରେ ଧରିକି। ଆଉ ଗାମୁଛା ବାନ୍ଧିକି ଗାମୁଛା ନେଇକି ଆସିଛି ହେଲେ ଏ ଯୋଉ କଣ କଇ ଟେ ଜରି କି ଛତା ଆଣିନାହିଁ ବୁଝିଲେ ଆ ଜରି ଆଣିଥିଲେ କଣ ହେଇଥାନ ନା ମୁଁ ମୁଣ୍ଡରେ ଘୋଡେଇ ଦେଇଥାନ୍ତି ଛତା ଟା ଆଣିଥିଲେ ଦେହ ଦେହ ନାକି ସୁରକ୍ଷିତ ରହିଥାନ୍ତା ବର୍ଷା ପକେଇଲେ। ଆଉ ମୁଁ ଛତା ଟା ବି ଆଣିନି ହଇରାଣ ହେଇଗଲି ଆଉ ତରତରରେ
ଆପଣ ହିରୋ ଫିର ଆପଣ ହିରୋ ଫିର ଦେଇ ସାରିଲେ ନା ଆଉ କଣ କରୁଛନ୍ତି ନା ହିରୋ ଦେବାକୁ ଲୋକ ଆଣିଛନ୍ତି। ଆପଣ ନିଜେ ଦୋଉ ଦଉଛନ୍ତି କି?
ହୁଁ ଧିର ଦିଆ ହେଇନି ଗାରେ ଗାରେ ଚାଷ ହେଇସାରିଲା ପରେ ତାର ସବୁ ଭାଇମାନେ ଯେତେବେଳେ ଦେବେ ଆରମ୍ଭ କରିବେ ସେତେବେଳେ ଦବୁ ନହେଲେ ହିରୋରେ ସାପ ଫାପ ଏନା ଥିବେ ନା ଏକାନିଆ କଲେ ଟିକେ ଅସୁବିଧା ହବ ଟିକେ ଡର ମାଡ଼ିବ।
ଆ ଏକ ଘଣ୍ଟା କୁ କେତେ ନଉଚି ସେ ଚାରି ଚକିଆ ଯାନରେ ଚଷିଲେ।
ଆଜ୍ଞା ସେ ହଳ କଲା ବେଳକୁ ଘଣ୍ଟା କୁ ପ୍ରାୟ ମୋ ହିସାବରେ ବାରଶହ ଟଙ୍କା ବୋଧ ନଉଛି।
ଆ ଅତ୍ୟଧିକ ପଇସା ତ ମୂଲ୍ୟ ଆପଣଙ୍କ ଠାରୁ ନଉଛନ୍ତି। ଆପଣ ଟିକେ ଆମ ଆଡେ ତ ହଜାର ରୁ ପଚାଶ ଟଙ୍କା।
ଗାଁ ଆମ ଗାଁରେ ପ୍ରାୟ ଗୋଟେ ଦିଇଟା ଅଛନ୍ତି ବୋଲି ସେ ତାଙ୍କର ମନ ମାନି ଚଳାଉଛନ୍ତି ଆଉ ଆମେ ଆଉ କଣ କରିପାରିବୁ ବୁଝିଲେ।
ଆପଣଙ୍କ କାମ କରନ୍ତୁ ସେଇ ଚାରି ଚକିଆ ଯାନ ଆପଣ ଗୋଟେ ଆଣନ୍ତୁ କିଣିକି ଭଲ ହୁଅନ୍ତା।
ଆ କିଣିଲେ ସେଥିରେ ରହିଲେ ହବ ନା ଆଉ ବୁଝାବୁଝି କରିବେ
ଶୁଣ ଶୁଣୁ ଶୁଣ ଆପଣ କହୁଛନ୍ତି ଶୁଣ ଆପଣ କହୁଛନ୍ତି ସେଇଟା ଆଇଲେ ତା ପଛରେ ଜଣେ ପଇସା ଜଣି ଜଣେ ଘରକୁ ଆଣିବାକୁ ଯିବ ଜଣେ ହଳ କରିବ। ଜଣେ ଉବ୍ ଦେବେନି ହଁ ହଁ ଠିକ୍ ଅ ତିନିଟା ଲୋକ ତା ପଛରେ ଖଟିଲେ ଯାଇକି ଦି ପଇସା ଟି ବାହାରିବ ଏୟା କହୁଛୁ ତ ଆପଣ ଜଣିକିଆ ଲୋକ ହଇରାଣ ହେବେ।
ଠିକ୍ ଥାନ୍ତେ ତାହଲେ ସାଙ୍ଗେ ସାଙ୍ଗେ ପଇସା ଧରି ଦିଅନ୍ତେ ସେଇଟା ଗୋଟେ କଥା ଆଉ ତମ ଚାଷୀ ହେଇଛ ଆ ତମେ ଚାଷୀ ଭାଇ ଲୋ କଙ୍କ କଥା ବୁଝି ପାରୁନ ଆମେ କେମିତି ବୁଝିବୁ ବୁଝିଲେ। ଆମେ ହଇରାଣ ହଉଛୁ ନା ନାଇଁ ସେ ସେ ଯାନ ମାଲିକ ଯିଏ ସିଏ ବି ସେମତି ହଁ ହଁ ମା ରିକି ଦି ଘଣ୍ଟା ହେଲାଣି ଆମେ ଠିଆ ହେଇଛୁ ସେ ତାଙ୍କ ଅଲଗା ବିଲରେ ଚାଷ କରୁଛନ୍ତି। ସିଏ ସେଠୁ ଅଧିକା ପଇସା ପାଇବେ କି ତାଙ୍କର ସମ୍ପର୍କ ଭଲ ଥିବ ଆମେ ଟିକେ ହଇରାଣ ହଉଛୁ ନା ଆଉ।
ଆଉ ତାହେଲେ ଠିକ ଅଛି ଗୋଟେ କାମ କରନ୍ତୁ ମୋର ଏଠି ଗୋଟେ ଟ୍ରାକ୍ଟର ଅଛି ମାନେ ସେ ଚାରି ଚକିଆ ଯାନ ଅ ଛି ଗୋଟେ ସାଙ୍ଗର ମୁଁ ଆର ବର୍ଷକୁ ଆଉ ଆପଣଙ୍କୁ ଦେଇଦେବି ଆପଣ ସେଇଠାଇ ଆପଣଙ୍କ ବିଲେ ବୁଲେଇଦେବେ ଆଉ ଦି ଚାରି ଖଣ୍ଡ ବୁଲେଇ ଦେବେ। କେମିତି ଟିକେଆଣିକି ମୋର ଦଶ ରୁ ବାର ଘଣ୍ଟା ଉଁ ଚାଷ ହୁଏ।
ଆଜ୍ଞା।
ପଇସା ପତ୍ର ଟିକେ ହବନି ଆପଣ ନେଇକି ଟିକେ କରିଦେବେ ଆଉ ହେଲା।
ସହଯୋଗ ସହଯୋଗ ହୁଅନ୍ତୁ ଆମେ ଆପଣଙ୍କୁ ବି ସାହାଯ୍ୟ କରନ୍ତୁ ଦୁହେଁ ମିଶିକି ଟିକେ କର ପାଳି କରିକି ଜଗନ୍ତେ କିଛି ଅସୁବିଧା
ଆଉ ଶୁଣନ୍ତୁ ଆପଣ ଗାଈ ଫାଇ ଜଗିବେ ବୁଝିପାରିଲେ ଆପଣ ଏବେ ଚାଷ ହେଲା ପରେ ତ ତାକୁ ବୁଣାବୁଣି କଲେ ସେ ଗାଡି ଗାଈ ପଶିକି ଚକୁଟି ଦେବେ।
ଗାଈ, ଷେଣ୍ଢ, ବାରାହ। ସବୁ ଆସୁଛନ୍ତି ଏ ଜାଗାକୁ। ପୁରା ନିଛାଟିଆ ଜାଗା ବୁଝିଲେ ଶହ ଶହ ହଜାର ହଜାର ମିଟର ପର୍ଯ୍ୟନ୍ତ ଅଛି ଖାଲି ବିଲ। ଆଉ ଏଠି ଟିକେ ଅକଳିଆ ହଉଛି ତଥାପି ଆମେ କଥାବାର୍ତ୍ତା ହେବୁ ଏଇନା ପାଳି କରି ଜଗିବୁ ଆଉ।
ତମର ତ କାଦୁଆ ମାଟି ସବୁ ଭଲ ହଉଥିବ ଫସଲ। ଏଠି କଣ ବାଲିଆ ମାଟିରେ କଣ ସାର ଫାର ପଡେ ନା ଆପଣ ଟିକେ ସାର ଫାର ପଡିବ ଆଉ। ଏଇଆ ତ।
ଯୋଉ ଗୋବର। ଗୋବର ଖତ ପକେଇଛି। ମାଟି ଟିକେ ମୁଁ ଏଇନା ବିଲ ଭିତରେ ପଶିକି ଦେଖିଲି ମାଟି ଟିକେ ତଥାପି ହାର୍ଡ ଅଛି। ପାଣି ପାଇନି।
ହଁ।
ପାଇଲା। ସେ ଟିକେ ଟିକେ ଶୋସୁଛି ଶୋସୁ। ଯାହା ଠାକୁରଙ୍କ ଦ୍ୱାରା ଯାହା ହବ ହବ ଦେଖିବା ଆଉ କଣ କରିବୁ।
ହଁ ଦେଖିବା ବର୍ଷା ତ ହେଲା ଆଉ କଣ କରିବା ଏଥର ଟିକେ ଡେରିରେ ଫସଲ ଫଳିବ। ଆମର ଧାନ କଟା ହେଲା ବେଳକୁ ଟିକେ ଡେରି ହବ ଆଉ ଏଇଆ କଥା ଆଉ। ଆପଣ ଟିକେ କାମ କରନ୍ତୁ ଆପଣ ଦେଖିକି ଟିକେ ବୁଲନ୍ତୁ ହେଲା। ମାନେ ଶ ବାହାରୁଛନ୍ତି ତ ଗାତରେ ପାଣି ପଶିଯାଇଥିବ ସେଇଥିପାଇଁ।
ଆଜ୍ଞା ଆଜ୍ଞା, ହଁ ବହୁତ ବାହାରିଛନ୍ତି ତାଙ୍କୁ ହାତରେ ଧରି ଆପଣଙ୍କ ସହ ଯୋଗାଯୋଗ କରୁଛି ନହେଲେ କଣ ସେମିତି ହବ।
ଆପଣ ଗୋଟେ କାମ କରୁନାହାନ୍ତି ସେଇଠି କାହାକୁ ଖବର ଦଉନାହାନ୍ତି ଆପଣଙ୍କ ଘର। ଛତାଟା ଆଣିଲେ ଆପଣ ଟିକେ ବର୍ଷାରୁ କଣ ରକ୍ଷାପାଇପାରନ୍ତେ।
ଆଜ୍ଞା ଛତା ନେଇକି ଆସିଥାନ୍ତି ମନେ ପଡିଲାନି ପଳିଆଇଲି। ବାହାର କରିକି ରଖିଥିଲି। ଆସିଲା ପରେ ବିଲ ମୁଣ୍ଡରେ ମନେ ପଡିଲା। କହିଲି ଛତା ଆଣିନି କିଛି ଜରି ଆଣିନି ମୁଣ୍ଡକୁ ସୁରକ୍ଷା ଦେବା ପାଇଁ ବର୍ଷା ପକେଇଲେ କଣ କରିବି। ପଛକୁ ଯିବି ଘରକୁ ଯିବି ନା ଘରକୁ ଗଲେ ପୁଣି ଏଠି ହଇରାଣ ହେବି ହଳ କରିଦେବେ ଆମେ ହଇରାଣ ହେଇଯିବୁ।